ହ୍ୟାଲୋ।
ହ୍ୟାଲୋ ନମସ୍କାର।
ନମସ୍କାର ଆଜ୍ଞା କୁହନ୍ତୁ?
ସୁପ୍ରଭାତ।
ଶୁଭ ସକାଳ ଆପଣଙ୍କ ଦିନ ଶୁଭମୟ ହଉ।
ଆଜିର ଦିନଟି ବି ଆପଣଙ୍କର ମଙ୍ଗଳମୟ ହଉ କାରଣ ଆପଣଙ୍କର ଆପଣଙ୍କ ସହିତ କିଛି କଥା ହେବା ପାଇଁ ମୁଁ ଆପଣଙ୍କୁ ଉ କଲ୍ କରିଥିଲି ଆଉ ଆପଣ ଏବେ ଫାଙ୍କା ଅଛନ୍ତି?
ନିଶ୍ଚିନ୍ତ ଆଜ୍ଞା କଥା ହେଇପାରିବି କିଛି ଅସୁବିଧା ନାହିଁ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ଶରୀର ସ୍ୱାସ୍ଥ୍ୟ ଠିକ ଅଛି ତ?
ହୁଁ ହୁଁ ଭଲ ଅଛି।
ଆଚ୍ଛା ଆଚ୍ଛା ଏବେ ବହୁତ ଋତୁ ପରିବର୍ତ୍ତନ ହଉଛି ଟିକେ ଆପଣ ଆପଣ ଶରୀରକୁ ଯତ୍ନ ନେବେ ଆଉ।
ହଁ ଏବେ ତ ସୁ ଋତୁ ପରିବର୍ତ୍ତନର ତ ମୁଖ୍ୟଟା କାରଣ ଆଜିକାଲି ନୁହଁ। ବର୍ତ୍ତମାନ ଆମେ ଆଗରୁ ଟିକେ ଦେଖନ୍ତୁ ଯେତିକି ଆମର ଆମର ଟିକେ ପୁରୁଣା ଦିନକୁ ଟିକେ ଫେରିଯିବା ଯେତେବେଳେ ଆମେ ଛୋଟ ଛୋଟ ଛୁଆ ମାନେ ଥିଲେ। ବର୍ତ୍ତମାନେ ନୂଆ ପିଢି ଆଉ ଆମେ ପୁରୁଣା ପିଢି ଭିତରେ କେଉ ନୀତିକ ଦେଖ ବହୁତ ମାନେ ରହୁଛି ଚାଲିଚଳନ ବହୁତୁ ଇଏ ରହୁଛି ଆମର ପରିବର୍ତ୍ତନ ବହୁତ ରହୁଛି ବର୍ତ୍ତମାନେ ନୂତନ ପ୍ରକାର ବ୍ୟବସ୍ଥା ଉପରକୁ ଲୋକ ଅଧିକା ହୁଁ ମାତ୍ରାରେ ଇଏହେଇଗଲେଣି। ମାନେ ଏଇଟା ନହେଲେ ହବନି ଆଉ ଆମର ପୁରୁଣ ର ଆଗରୁ ଯେତିକି କମ ପଇସା ବି ଆମର ଯେତିକି
ଆପଣଙ୍କ ସହିତ ମାନେ ଆପଣଙ୍କ କଥାରୁ କିଛି ଅନୁମାନ କରିପାରୁଛି ଯେ ଆପଣ ପୂର୍ବ କଥା କହୁଛନ୍ତି ଏବଂ ନୂତନ କଥା ବି କହୁଛନ୍ତି କିନ୍ତୁ ଦେଖନ୍ତୁ ଏଇ ଆ ଆପଣଙ୍କ ସହିତ ତ ଆପଣ ବଢିଆ କଥା ଟିକେ କହିଲେ। ଯେମିତି ଆମର ହଉଛି କି ଅ ଆଗେ ଦେଖନ୍ତୁ ଆମେ ବହୁତ କିଛି ପନିପରିବା ଖାଉଥିଲୁ ଯୋଉଟା ଆମର ଅ ନିଜ ସାରରେ ଯୋଉ ଆମର ଖ ତ ସାରରେ ନିଜ ବାଡିରେ
ବାଡିରେ ହଉଥିଲା ନିଜ ଆମର ସେତେବେଳେ ସାର ମାନେ ସାର ପ୍ରୟୋଗ ହଉନଥିଲା ଆମର ଗୋବର ଖତ କମ୍ପୋଷ୍ଟ ଖତ
ଶୁଣନ୍ତୁ ଆ ଏମିତି ସବୁ ବ୍ୟବହାର ହଉଥିଲା। ଯାହା ଫଳରେ କି ଆମର ଶରୀର ପୁରା ଭଲ ରହୁଥିଲା ସତେଜ ରହୁଥିଲା। ଆଉ ଲୋକଙ୍କର ବି ବହୁତ ମାନେ ଶକ୍ତି ରହୁଥିଲା କାମ କରିବା ପାଇଁ। ଏବେ ଦେଖନ୍ତୁ ଆଗ ଅପେକ୍ଷା ଏବେ ବହୁତ ଜଲଦି ଆମେ ମାନେ ସବୁ ପନିପରିବା ଚାଷ କରିପାରୁଛୁ ଦେଖନ୍ତୁ ଏବେ ଯୋଉ ଅମୃତନା ଗଛଟି ଲଗେଇ ଦଉଛୁ ସିଏ ସାର ଦେଲାଠୁ ସେ ମାସେ ଦୁଇ ମାସ ଭିତରେ ଗଛରୁ ଫଳେଇକି ଫଳ ବାହାରୁଛି କିନ୍ତୁ ସେଗୁରା ଦେହ ପାଇଁ କ୍ଷତି କାରକ। ଆମେ ଜାଣି ପାରୁନା ଯେ ସେଗୁଡା ସବୁ ଉଁ ମାନେ କେତେ କ୍ଷତିକାରକ ଆମ ପାଇଁ ରହୁଛି। ତ ସେଥିପାଇଁ ଟିକେ ଆମେ ଯତ୍ନବାନ ହେବା ଜରୁରୀ। ଆ ମନେ କରୁଛି ଆଉ ଆଉ ଗୋଟେ କଥା ଚିନ୍ତା କରନ୍ତୁ ଯେତେବେଳେ ହଁ କେ ଦେଖନ୍ତୁ ଏତେ ଯାନବାହାନ ନଥିଲା ଆମେ କିନ୍ତୁ ସୁରୁଖରରେ ଆମେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁଥିଲେ ସେ ଯୋଉ ଆମେ ମାମୁ ଘରୁ ଯାଉ କି ଆମ ବନ୍ଧୁବାନ୍ଧବ ଯୋଉ ଘରୁ ଦଉଥିଲୁ ଏତେ ଦୁର୍ଘଟଣା ଘଟୁନଥିଲା ଏବେ ଦେଖନ୍ତୁ ବହୁତ କିଛି ଗାଡିର ମାନେ ସୁବିଧା ମିଳୁଛି ଆମେ ମାନେ ଆଶା କରି ମାନେ ଯାହା ଭାବୁଛୁ ସେଇଟା କରିଦଉଛୁ କି ଆମେ ଏବେ ଯିବୁ ସାଙ୍ଗେ ସାଙ୍ଗେ ଆସିକି ଆମ ପାଖରେ ଗାଡି ଟି ପହଞ୍ଚି ଯାଉଛି। କିନ୍ତୁ ସେଥିରେ ଦେଖନ୍ତୁ କେତେ କ୍ଷତି ହଉଛି ଆମେ ଯାଉଛୁ ଏବେ ଦେଖନ୍ତୁ ଆଗେ ବହୁତ କମ୍ ଦୁର୍ଘଟଣା ହଉଥିଲା ଏବେ ଅଧିକରୁୁ ଅଧିକ ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ଘଟୁଛି।
ହଁ ଦେଖନ୍ତୁ ଯଦି ଯେ ଯେତେବେଳେ ଆମର ଜନସଂଖ୍ୟା ବୃଦ୍ଧି ହେଲା ହୁ ହୁ ହେଇ ଜନସଖ୍ୟା ବୃଦ୍ଧି ହଉଛି ଜନସଂଖ୍ୟା ଯେତେବେଳେ ବୃଦ୍ଧି ହଉଛି। ଜେତେଳେ ହେଲେ ମୁଁ ତାଙ୍କର ଯିବା ଆସିବା ଆ ମାନେ ନିହାତି ଯିବା ଆସିବା ଯାତାୟାତ କରିବା ପାଇଁ ଆର ଇଏ ବଢବା ପାଇଁ ଯେତିକି ଦରକାର ତାହା ଠାରୁ ଆଉ ଗାଡି ହଉ ଦୁଇ ଚକିଆ ହଉ ଚାରି ଚକିଆ ହଉ ମଟର ଯହାନ ଯାହାବି ଦରକାର ସବୁ ର ଧୀରେ ଧୀରେ ବଢୁଛି। ଆମର ଲୋକ ଧୀରେ ଧୀରେ ଆଗରୁ ଦେଖନ୍ତୁ ଯିବା ପାଇଁ ଆମେ ସାଇକେଲ ବ୍ୟବହାର କରୁଥିଲେ ବେ ସୁନୁ ଗାଡ଼ି ଯେତେବେଳେ ସୁନୁ ଗାଡ଼ି ଆମର କଣ ବ୍ୟାୟାମ ବି ଆମ ଦେହରେ ହଉଥିଲା ନିଜେ ଯେତେବେଳେ ଆମେ ପେଡ଼ାଲ ମାରି ଯାଉଥିଲେ ସେତେବେଳେ ଆମ ମାନେ ବଡ଼ିର ବ୍ୟାୟାମ ବି ହଉଥିଲା।
ଆଚ୍ଛା ଆମ ଶରୀରର ମାନେ ବ୍ୟାୟାମ ରହୁଥିଲା କିଛି ରୋଗ ବି ଏ
ରୋଗ ହଉନଥିଲା ଆଗରୁ ଲୋକ ସେ ଲୋକ ପାଦରେ ଚାଲିକି ଯାଉଥିଲେ ବର୍ତ୍ତମାନ ତ ଟିକେ କୋଉଠି କଣ ଗୋଟେ ସାମାନ୍ୟ ଏଇଠୁ ଯଦି ଦୁଇଶହ ମିଟର କି ଚାରିଶହ ମିଟର ବୋଲି ବି ଲୋକ ଆଗୁରୁ ସାଇ ଯୋଉ ଆମର ସୁନ ଗାଡି଼ ହଉ କିମ୍ବା ଚାଲି ଚାଲି ଯାଉ। ପ ପାଦରେ ଚାଲି ଚାଲି ଯାଉଥିଲେ ବର୍ତ୍ତମାନେ ଟିକେ କଣ ହେଲେ ଦୁଇ ଚକିଆରେ ଯାନ ହଉ କି ଚାରି ଚକିଆ ଯାନ ହୋଉ ଯାହା ବିି ହୋଉ ନେଇକି ଯାଉଚନ୍ତି ବର୍ତ୍ତମାନ ଦେହ ଆମେ ଧୀରେ ଧୀରେ ମାନେ ଏ ପୁରା ଅଳସୁଆ ଟାଇପ୍ ର ଆମେ ହେଇଗଲେଣି ଆଗରୁ ଦେଖନ୍ତୁ ବହୁତୁ ଆମ ପୁରୁଣା ଜେଜ ଜେଜ ମାନେ ଯୋଉ ଜେଜ ଜେଜେମା କି ବାପା କି ତାଙ୍କ ବାପା ଠାକୁ ଜେଜ ସେମାନେ ଦେଖ ମାନେ ପ୍ରକୃତରେ ଶୁଦ୍ଧ ଖାଇବା ଖାଉଥିଲେ ଆମେ ତ ସବୁ ଜିନିଷ ଉପରେ ଆମେ ଖାଉଚେ ବିଷ ଖାଉଚେ ମାନେ ସବୁବେଳେ ତ ଆମର ଆ ଦିହରେ ଦିଆ ହେଲା ନା ସାର ରହିଲା ଇଏ ପଇଲା କେମିକାଲ ପଇଲା। ଉଟା କି ଆମେ ଆମ ଦେହରେ
ନାଇଁ ଆପଣ କହୁଛନ୍ତି ଯେ ଉଁ ସାର ପଡ଼ିଲାଠୁ ଦିହ ବୋହୁତୁ ଖରାପ ହଉଛି ହଁ ଆପଣ ଠିକ କଥା କହୁଛନ୍ତି ତ ସେଇଟା ଆପଣଙ୍କ ଭଳି ଯଦି ଏମିତି କିଛି ଲୋକ ଚିନ୍ତା କରିବେ ତ ଅଁ ଦି ଶର କଣ ମାନେ ବହୁତ କିଛି ଉନ୍ନତି ହବ। ଯେମିତି ଦେଖନ୍ତୁ ଆମେ ଯଦି ବଜାରରୁୁ ଯାଇକି ଦୁଇ କିଲି ପୋଟଳ କିମ୍ବା ଦୁଇ କିଲି କଲରା ଯାହାଟା ବି ଆଣୁଚେ ଆମେ ଖାଉଚେ ଘରେ ଆଣୁଚେ ସିଏ ରହୁଚି କାଲିକି ଯେହେତୁ ସେଗୁଡ଼ା ସାର ଯୁକ୍ତ ଖାଦ୍ୟ ସେ ସବୁ ଶୁଖି ଯାଉଚି ତାପରେ ସବୁଥିରେ ପାଣି ଚିଆ ଲାଗୁଚି କାରଣ ସେଗୁରା ଖାଇଲେ ଭିଟାମିନ୍ ବି ବେଶୀ ମିଳୁନି। ତ ଯଦି ଆମେ ବାଡି଼ରେ ଯଦି ଆମେ ଗୋଟେ ଟମାଟର ଗଛ ହଉ କିମ୍ବା ବାଇଗଣ ଯେତିକି ବି ଗଛ ହୋଉ ଯଦି ମାନେ ସବୁଦିନ ଅଳ୍ପ ଅଳ୍ପ ବି ପରିବା ବାହାରୁ ଯଦି ସେତିକି ବି ଖାଇଥିବା ତ ସେଇଟା ଭଲ ଶକ୍ତି ମିଳୁଚି ତ ଆମ ଭଳି ଆପଣଙ୍କ ଭଳି ଯଦି ଏମିତି କିଛି ଲୋକ ନିଜର ଚିନ୍ତା କରିବେ ତ ନିଜ ବାଡି଼ରେ ଲଗେଇ ପାରିବେ ଗଛ। ତ ବୋହୁତ କିଛି ପନିପରିବା ମିଳିବ ତ ଫୁଣି ସିଏ ଆଉ ତାଙ୍କୁ ଦେଖିକିନି ହଁ ତା କର ଭଲ ହଉଚି ତ ଆଉ କିଛି ଲୋକ ବି କରିପାରିବେ ଏମିତି କଲେ ଆମେ ଯେମିତି ବେଶୀ ଏଁ ସାର ଯୁକ୍ତ ଖାଦ୍ୟ ନ ଖାଇ ପୁରା ଭଲ ଖାଦ୍ୟ ଖାଇବା ବୁଝିପାରିଲେ ତ ହୁଁ ତ ଏମିତି ଚିନ୍ତା ଦକାରେ। ଏବେ ଦେଖନ୍ତୁ ସମୟ ବୋହୁତୁ କମ୍ ମାନେ ଲୋକ ଚାହୁଁଛନ୍ତି ଆମେ କମ୍ ସମୟରେ ଯେମତି ଅଧିକ କାମ କରିବା ପାଇଁ। ଆଗେ କଣ ଲୋକ ମାନେ ବାଡି଼ରେ ଲଗେଇକିନି ବିଲ ବାଡି଼ରେ ମାନେ ସବୁ ଚାଷ ଷରେ ବଞ୍ଚୁଥିଲେ ଏବେ ଆଉ ଚାଷ ବହୁତ କମ୍ କରୁଚନ୍ତି ବୁଝିପାଇଲେ ନା। ତ ଯଦି ଆମେ ଚାହିଁବା ଯେ ଯାହାର ସେ ଛମସ୍ତଙ୍କର ପ୍ରାୟ ଏ ଏକ ଗୁଣ୍ଠୁ ହଉ କିମ୍ବା ଦୁଇ ଗୁଣ୍ଠୁ ହଉ, ସେ ଏକ ମାଣେ ବି ହଉ କାହାର କିଛି ନା କିଛି ଜମି ପଡ଼ି ରହିଛି, ଯଦି ସେଇ ଜମି ବାଡି଼ରେ ଆମ ଧାନ ଫସଲ ପରେ ଆମେ ଯଦି କୌଣସି ପରିବାର ଚାଷ କରୁଛନ୍ତି, ତ ଆମେ ଯଦି ସେଥିରୁ ଅର୍ଥ ଉପାର୍ଜନ କରିକି ମଧ୍ୟ ଆମେ ଆମ ଘର ଚଳେଇ ପାରିବା, ଏ ଏକ୍ ରେ ଭଲ ଗୁଣ ଟା ରହୁଛି ଆମେ ଆମେ ଯୋଉ ଖାଦ୍ୟ ଖାଇବା ଆମ ଦେହରେ କୌଣସି ରୋଗ ବି ରହିବ ନାହିଁ, ଆମର ପୁଷ୍ଟି ସାର ଶ୍ଵେତ ସାର ସବୁ ସାର ର ଖାଦ୍ୟର ଶକ୍ତି ଟା ରହିବ, ଯଉଥି ଫଳରେ ଆମ୍ ଆଚ୍ଛା ଆଉ ଆପଣ ବି ଚେଷ୍ଟା କରନ୍ତୁ ଆପଣ କି ଛି ଲୋକଙ୍କୁ ଏମିତି ବୁଝେଇ ପାରିବେ ବୁଝିପାରିଲେ ନା,
ହଁ ଯୋଉଟା କହିଲେ ତ ଆପଣ ନିଶ୍ଚିନ୍ତ ଗୋଟେ ଭଲ କଥା କହିଲି, ନିଶ୍ଚିନ୍ତ ଦେଖନ୍ତୁ ମୁଁ ତ ମୁଁ ବି ବେଳେ-ବେଳେ ଭାବେ, ହୁଁ ଦୁ ଆମେ ଏ ଧୀରେ-ଧୀରେ ଏତେ ଏବେ ଯୋଉ ଜାଗା ବାଡି଼ ସବୁ ଜିନିଷ ଯୋଉ ଅ ଛି ଧୀରେ-ଧୀରେ ସମସ୍ତେ ଘର କରି ପକେଇଲେଣି ମାନେ ଜା ଗା ବାଡ଼ି ବିକିକି ସବୁ ବିଭିନ୍ନ ପ୍ରକାର ଯୋଉ ଉଦ୍ୟୋଗ ପ ତି ମାନଙ୍କୁ ଦେଇ ଦଉଛନ୍ତି ସେମାନେ କଣ-କଣ କାରଖାନା ହଉ କି ଆମର, ଘର କରିକି ଫୁଟେଇ କରନ୍ତୁ, କି ଆମର ଯାହାବି କରନ୍ତୁ ବ୍ୟବସାୟ କରନ୍ତୁ ଏମିତି ହେଇଗଲାଣି ଧୀରେ-ଧୀରେ ଚାଷ ଜମି, କମି ଯାଉଛି ଲୋକ ବି ଚାଷ ବି କରିବା ଛାଡ଼ି ଦେଲେଣି ଧୀରେ-ଧୀରେ, ଏମିତି ବି ସମୟ ଆସିବ ଦେଖିବ ଦିନେ ଆଗକୁ ମୁଁ ଭାବୁଛି, ଅ ମାନେ ଲୋକଙ୍କ ପାଖରେ ଯୋଉ ଜାଗା ଛି ଜମି କମିଯିବ, ଜମି ପଇସା ଥିବ କିନ୍ତୁ ଖାଇବାକୁ ମାନେ ଜିନିଷ ମିଳିବନି, କି ଆମେ ବି ଯୋଉ ଆଳୁ କି ଯଉ ପୋଟୋଲ ଟାକୁ କିଣୁଛେ ଆମେ ଚାଳିଶ ଟଙ୍କା କି ପଚାଶ ଟଙ୍କା କି ଶହେ ଟଙ୍କା, ସେଇ ଜିନିଟା ଆମକୁ ପାଞ୍ଚଶହ ଟଙ୍କା ଦେଲେ ବି ଆମ ପାଖରେ ନଥିବ କି ଆମେ କି ମିଳିପାରିବନି, ଯିଏ ଚାଷ କରିଥବ ସିଏ ଖାଇପାରିବ,
ହୁଁ ତାପରେ ଆଉ, ତାପରେ ଦେଖନ୍ତୁ ଏବେ ଯେମିତି ଆମର ମଝିରେ ଏ କୋରୋନା ଭାଇରସ୍ ଥିଲା, ଲୋକ ଯେମିତି ଘରେ ରହିଲେ କିଛି କିଣିକି ଖାଇପାରଲେନି କାରଣ ଅର୍ଥ ଉପାର୍ଜନ କମ ଥିଲା, ତାପରକୁ ଘରେ ସମସ୍ତେ ବ୍ୟବସାୟ କରୁଥିଲେ ମଜୁରୀ ଗଲେ କାମରୁ ପଇସା ଆଣୁଥିଲେ, ତ ସେ ଯାଇକି ବଜାରରୁ ପନିପରିବା କିଣିକି ଖାଉଥିଲେ ଯଦି ଏମିତି ଆମେ ଘରେ କିଛି, କିଛି ଲଗେଇଥିବା ମାନେ ଆମର ତ ନିହାତି ଧାନ ହଉଛି ଚାଉଳ, ପ୍ରଥମ କଥା ତାପରେ ବି ତ ଉଁ ପନିପରିବା ଯଦି, ତି ଆମ୍ ବାଡ଼ିରେ ଥାଆନ୍ତା ତମେ ଆରାମ୍ ସେ ଭାତ କିମ୍ବା ତରକାରୀ, ଏତିକିନି ଡାଲି ଯାଇ ହଉ ଯାଇ ତ ପ୍ରାୟ ମୁଗ ଯାଇ ଏ, ବିଲରେ ହଉଛି ନା ତ ଆମେ ଚେଷ୍ଟା କଲେ ବି ଭଲ ହେଇପାରିବ, ତ ପନିପରିବା ତ ଖାଇକି ଆମେ କିଛି ଦିନ ଯୋଉ ଦୁଇ ତିନି ମାସ୍ ପୁରା ମଝିରେ ଏ ପୁରା ଘର ଦଆାର ସବୁ ବନ୍ଦ କରିକି ଘର ଭିତରେ ରହୁଥିଲେ, ତ ଅଧା ଲୋକ ଖାଇ ପାରୁନଥିଲି କିଛି ସେଥିପାଇଁ ବି କେତେ ଲୋକ ମୃତ୍ୟୁବରଣ କରିଗଲେ, ନିଜେ ନିଜେ ଆତ୍ମହତ୍ୟା କରିଦେଲେ ତ ଯଦି ଏମିତି ଚିନ୍ତାଧାରା ହେଇକି ଯଦି ନିଜ ବାଡ଼ିରେ କିଛି-କିଛି ଲଗେଇଥାନ୍ତେ, ତାହେଲେ ଆଜି ଏପରି ଏଭରି ଅସୁବିଧା ହେଇନଥାନ୍ତା, ତ ମୁଁ ଆଜି ଆପଣଙ୍କୁ କଁ କଥା ପାଇଁ ଫୋନ କରିଥିଲି ଟିକେ, ଏଇ ଶରୀର ବିଷୟରେ ବୁଝିବା ପାଇଁ କିନ୍ତୁ ଆପଣ ଭଲ ଗୋଟେ ଭଲ ପ୍ରେରଣା ଦେଲେ, ଯୋଉଥିପାଇଁ ଆପଣଙ୍କର କଥା ଗୁଡ଼ା ମୋ ହୃଦୟକୁୁ ବହୁତ୍, ତୁ ସ୍ପର୍ଶ କରିଛି, ଯେମିତି କିି ଆପଣ କହିଲେ କି ବାହାରେ ଯୋଉ ବାହାରକୁ ପନିପରିବା କିଣିବା ଅପେକ୍ଷା, ଘର ବାଡ଼ରେ ଲଗେଇକି ଖାଇଲେ କେତେ ଅତ୍ୟନ୍ତ ଜରୁରୀ, ଆଉ ବହୁତ କିଛି ଆପଣଙ୍କ ପାଖରୁ ମିଳିଲା।
ହୁଁ, ନାଇଁ ମୁଁ ବି ନିଶ୍ଚିନ୍ତ ମନେ -ମାନି ନେଲି ଯେ ଆମେ ମୁଁ ବି ବାଡିରେ ଅଳ୍ପ କିଛି ଲଗେଇ ଦେଇଛି। ସମସ୍ତେ ଲଗାନ୍ତୁ। ଏଇ ବାର୍ତ୍ତାଟା ସମସ୍ତଙ୍କ ପାଖକୁ ପହଞ୍ଚୁ। ପହଞ୍ଚିଲେ ବି ଆମେ ସୁରୁ ଆମେ ସୁରକ୍ଷିତ ହେଇକି ସମସ୍ତଙ୍କୁ ସୁରକ୍ଷିତ ସୁରକ୍ଷିତ। ଆପଣଙ୍କ ସହିତ ଏଇ ବିଷୟରେ କଥା ହୋଇକି ମତେ ବହୁତ ଖୁସି ଲାଗିଲା।
ଆଚ୍ଛା, ଆଚ୍ଛା ମତେ ମୋତେ ବି ବହୁତ ଖୁସି ଲାଗିଲା। କାରଣ ଆ ଆଜିକା ଯୁଗରେ ଏଭଳି ଯୁବକ ପିଢ଼ି ରହିବା ନିହାତି ଆବଶ୍ୟକ। ଆପଣଙ୍କର ଚିନ୍ତାଧାରା ଏତେ ବହୁତ ଭଲ ଯେ ଯେ ଆପଣ ଚାହିଁଲେ ବି ଆପଣଙ୍କ ନିଜ, ମାନେ ଯାହାଟା ବି କରିବେ କିଛି ଲୋକଙ୍କୁ କଲେ ବି ସେମାନେ ବହୁତୁ ଉଁ ଉଁ ମାନେ ଉପକାର ପାଇବେ। ତ କଥା ହେଇ ବହୁତ ଖୁସି ଲାଗିଲା। ଆଉ କେତେବେଳେ ସମୟ ବଲେ କଥା ହବା।
ଆଜ୍ଞା, ଆଜ୍ଞା। ନମସ୍କାର, ଦିନଟି ଆପଣଙ୍କ ଶୁଭ